ପଚାରେ?
ଆଉ ଦୀପାବଳିର କଣ ଯୋଉ ସ୍ୱତନ୍ତ୍ର ଖାଇବା କିଛି ଅଛି ନା ଯୋଉ ଦୀପାବଳିରେ?
ହଁ ତୁ ଜାଣିନୁ କି?
ନା ଟିକେ କହୁନୁ ତା ବିଷୟରେ
ଯେମିତି ଦୀପାବଳି ପର୍ବରେ ଗଇଁଠା ପିଠା ଅଛି, ଯେଉଁଟାକି ଚାଉଳ ବଟାରେ ଗଇଁଠା ବଳି କରି କ୍ଷୀର ବି ସିଝାଯାଏ, କ୍ଷୀରରେ ସେଇଟାକୁ ଗଇଁଠା ପିଠା କୁହାଯାଏ, ଆଉ ଖିରୀରେ ଚିନି ଦେଇ ଯୋଉ ହୁଏ ପିଠା ଟା ସେଇଟା ଚିନିଖିରୀ କୁହାଯାଏ। ଯେଉଟା ଖିରୀ ଆଉ ମିଠା ବି ଅଛି ଯେମିତି- ରସଗୋଲା, ଛେନା ଝିଲି ସ୍ତା କାକରା ଏସବୁ ଆଉ ଘରେ ତିଆରି ଯଉ ନମକୀନ୍ ବି ଥାଏ ତ ଜାଣିିଥିବୁ ଚୁଡ଼ା ଭଜା ଆଉ ସେଓ ଏସବୁ ସ୍ଵତନ୍ତ୍ର ଖାଦ୍ୟ ଆଉ ମୁଁ ତ ଶୁଣିଛି ଦୀପାବଳିର ଗୋଟେ ଗପ ବି ଅଛି ତୁ ଜାଣିଛୁ କି?
ହୁଁ, ତୁ ଜାଣିନୁ କି?
ନାଇଁ
ହଉ, ତ ମୁଁ କହୁଚି ସୁନୁ ରାମ ଯୋଉ ଯାଇଥିଲେ ଚଉଦ ବର୍ଷ ବନବାସ ପରେ ଅଯୋଧ୍ୟା ଫେରିଥିଲେ ଲୋକମାନେ ଖୁସିରେ ଦୀପ ଜାଳି ତାଙ୍କୁ ସ୍ଵାଗତ କରିଥିଲେ। ସେଦିନ ଥିଲା କାଠ ପ୍ରତିକ ଅମାବାସ୍ୟା ଆଉ ସେ ଯେତେବେଳେ ଯେ ହେତୁ ରାଜା ଥିଲେ ଅଯୋଧ୍ୟାର ତ ସିଏ ଫେରିଲା ପରେ ଯେଉଁ ଇଏ ହେଇଥିଲା ସେଥିପାଇଁ ସେ ବାଣ ଫାଣ ଫୁଟାଇକି ଏ ଅଯୋଧ୍ୟାର ଆଲୋକିତ କରିଥିଲେ।
ଆଛା, ମାନେ ତୋ କହିବା କଥା କି ଯୋଉ ରାମ ଯାଇଥିଲେ, ରାମଚନ୍ଦ୍ର ଚଉଦ ବର୍ଷ ଧରି ବନବାସ, ତାଙ୍କ ମା ତାଙ୍କର ସର୍ତ୍ତ ରଖି ଆ ତାଙ୍କର ଫେରିବା ଦିନକୁ ଦୀପାବଳି ଭାବେ ମନାଯାଏ। ନା ଯଉ ସେଦିନ ବାଣ ଫାଣ ହଁ ଯଉ ସେଦିନ ବାଣ ଫାଣରେ ତାଙ୍କୁ ସ୍ଵାଗତ କରାଯାଉଛି। ଥିଲା କିି ଅଯୋଧ୍ୟାକୁ ତାଙ୍କର ଆସିବାର ବାଟକୁ ଯେମିତି ଚାରିଆଡ଼େ ପୁରା ସାରା ଦେଶ ପୁରା ଆଲୋକିତମୟ ହେଇ ଯାଇଥିଲା ଯୋଉଟା କି ଆଲୋକର ପର୍ବ ବି ଯଉଟା କି ଦୀପାବଳି କୁହାଯାଏ।
ହୁଁ ହୁଁ
ହଁ ତା ପାଇଁ ତ ଟିପ୍ସ ଅଛି ଯେମିତି ସୁରକ୍ଷିତ ଦୀପାବଳି- ବାଣ ନୁହେଁ, ଦୀପ -ବାଣ ଫୁଟାଇଲେ ବାୟୁ ଓ ଶବ୍ଦ ବି ପ୍ରଦୂଷଣ ହୁଏ। ଆଉ ତା ଧୂଆଁ ରେ ବି ତ ବହୁତ ସାରା କ୍ଷୟକ୍ଷତି ବି ହୁଏ ତାପରେ ମାଟି ଦୀପ ବି ଜାଳିବା। ପରିବେଶ ବି ବଞ୍ଚାଇବା ହେଲା, ଆଉ ତ ଆଉ ଦ୍ଵିତୀୟରେ ତ ଅଛି ବଢ଼ୁଆ ବେଳ ଧ୍ୟାନ ବି ଦେବା ଠିକ୍ ଆଉ ଯେମିତି ନିଆଁ ହାତ ରେ ଧରିଲେ ବଡ଼ମାନେ ସାଙ୍ଗରେ ରହିବା ଉଚିତ। ପାଣି ପାଖରେ ବି ରହିବା ଉଚିତ। ଆଉ ତାପରେ ବି ଅଛି ଶେଷରେ ପଶୁ ପକ୍ଷୀକୁ ବି ସୁରକ୍ଷିତ ତ ରଖିବା ଯେମିତି ବାଣ ଶବ୍ଦରେ କୁକୁର ଗାଈ ଚଢ଼େଇ ଡରିଯାଆନ୍ତି ତାଙ୍କ କଥା ବି ଟିକେ ଭାବିବ ଆଉ
ହୁଁ, ଆଉ ଓଡିଶା ତର ଦୀପାବଳି, କାଳୀପୂଜା ପ୍ଲସ ବଡ଼ ବଡ଼ୁଆ ପ୍ଲ ଦୀପ ପିତୃପରୁଷ ପୁରୁଷଙ୍କର ସ୍ମରଣ ଏସବୁ, ତମ ଘରେ ଦୀପାବଳି କେମିତି ପାଳନ ହୁଏ? ବଡ ବଡୁଆ ଡକା, ନା ଲକ୍ଷ୍ମୀ ପୂଜା କା ଥିବା ପୂଜା କି?
ଆମ ଘରେ ତ ଦୀପାବଳି, ଯେମିତି ଏବେ ଦୀପାବଳି ଛାତ ହଉ ତ ଆଜବେଷ୍ଟ ହଉ ଯେମିତି ବଜାର ରୁ କିଣିକି ଆଣୁଛନ୍ତି, ଯେମିତି ଲିଚୁଲାଇଟ ସବୁ ବିଭିନ୍ନ ବିଭିନ୍ନ କଲର ର କିଏ ନାଲି ଆଣୁଛି, କିଏ ନେଳି ଆଣୁଛି, କିଏ କଳା ଆଣୁଛି ତ କିଏ ଧଳା ଆଣୁଛି ଯେମିତି ମାର୍କେଟରେ ମିଳୁଛି, ଯେମିତି କିଣା ହେଇକି ଆସେ ତାକୁ ସଜା ହୋଇକି ଖାସ୍ କରି ଦୀପର ଗୋଟେ ଚିତ୍ର ଆକୃତି ହେଲା ଭଳିଆ ତାକୁ ବାନ୍ଧି ଦିଅନ୍ତି ତାରରେ ଘୂରେଇକି ଆଉ ତ ଏଇଟା ତ ମାନେ କହିବା ଗଲେ ଦୀପାବଳିରେ କେବଳ ଦୀପ ହିଁ ଜାଳିବା ଠିକ୍ ଯେହେତୁ ଏବେ ଦୁନିଆଟା ପୁରା ଚେଞ୍ଜ୍ ହେଇଗଲାଣି ସବୁ ଯେମିତି ଅନଲାଇନ୍ ଯୁଗ ହୋଇଗଲାଣି ହଁ ହଁ ତାପରେ ତ ଆମର ତ ଦୀପାବଳି ବହୁତ ଧୁମଧାମ ରେ ପାଳନ ହୁଏ। ଆ ମାଟିର ଦୀପ ଆସ୍ ଆସେ। ତା ସହିତ ଜଡା ତେଲ ବି ଆସେ। ଆ ସଳିତା ବି ଆସେ। ଆଉ ଘରର ଯୋଉ ପିଣ୍ଢା ଥାଏ କି ଶି଼ିଡିଘର ଯୋଉଟାକି ଥାଏ ଛାତ ଉପରୁ ଆସିବାକୁ ବାଟ ଥାଏ ତ ଧାଡି ଧାଡି କରିକି ତାକୁ ଦୀପ ଅ ସଜେଇ ଦେଲେ ଅ ତାକ୍ ସୁନ୍ଦର ବି ଦେଖାଯାଏ ଯେହେତୁ ଏଟା ଆଲୋକର ପର୍ବ ଚାରିଆ ଆଲୋକିତ ହବା ଉଚିତ କି ନାଇଁ ହଁ ବିଭିନ୍ନ ପ୍ରକାର ବାଣ ବି ମିଳେ ଯୋଉଟା କି ଦୀପାବଳିରେ ବାଣ ଫୁଟାଇଥାଏ ବାଣ ତ ଫୁଟେଇବା ଛୁଆମାନଙ୍କର ପର୍ବ। ହଁ ସେଥିପାଇଁ ଆଉ ତା ପାଇଁ ବି ସଚେତନ ହବା ଦରକାର। ଯେମିତି ହାତରେ ବାଣ ନ ବା ଯିବ ଠିକ ସେଇ ଭଳି ଆଉ। ‍ ଆଉ ତମ ଘରେ ତୁ ପାଳନ କରୁ କି ନାଇଁ?
ହଁ ଆମ ଘରେ ବି ସେମିତି ସେଇୟା ହୁଏ ଆଉ ସେମିତି ହୁଏ ସେଇୟା
ହଁ ବାଣ ତ ବହୁତ ପ୍ରକାର ବଜାରରେ ମିଳୁଚି। ଅ ତୁ କାଳୀ ପୂଜା ଦେଖିବାକୁ ଯାଉ?
ହଁ କାଳୀପୂଜା ଆମ ପାଖ ଜିଲ୍ଲାରେ ହୁଏ।
ହଁ ଯେମିତି ଯାଜପୁର ଜିଲ୍ଲା ଭଦ୍ରକ ଜିଲ୍ଲା। ଆଉ ଏସବୁ ପାଇଁ ତ କାଳୀ ପୂଜା ମେଢ ବି ଯେମିତି କି ହୁଏ ବହୁତ ବଡ ଆକ୍ କାରରେ ହୁଏ। ଆ ଆ ଆ ଆ ମ୍ ହଁ ଅଁ ମୁଁ ଯୋଉଟା କି ହଁ। ପ୍ରସିଦ୍ଧ ସେଥିପାଇଁ ମୁଁ ବି ଯାଇଥିଲି ଯାଜପୁରରେ ମେଢ ବୁଲିବାକୁ ଯାଇଥିଲି ମେନରେ ଇଏ ମାନେ କହିବାକୁ ଗଲେ ତ ପାଞ୍ଚରୁ ଛଅଟା ମେଢ ମୁଁ ବୁଲିକି ଆସିଲି ଅ ଭଲ ବି ଲାଗେ। ଥିଲା। ମେଳା ବି ପଡ଼ିଥିଲା। ମୀନା ବଜାର ବି ପଡ଼ିଥିଲା। ବୁଲିଲି ବହୁତ ଉପଭୋଗ ବି କଲି। ଯେହେତୁ ଏବେ ଆଷାଢ଼ ମାସ ସ ଆସିଗଲାଣି ତ ଅଷାଢ ମାସ ଉପରେ କିଛି କଥା ହଉ।
ଯେମତି ଆଷାଢ ମାସ ବର୍ଷା। ଅ ଭକ୍ତି ଓ ଚାଷ ର ମାସ। ଆଷାଢ ହେଉଛି ଆଷାଢ ହେଉଛି ନୂଆ। ଆଷାଢ଼ ଓଡିଶା ପଞ୍ଜିକାର ଚତ୍ ତୁର୍ଥ ମାସ। ଜୁନ ଜୁଲାଇ ମାସ। ଏଇ ମାସରେ ମୌସୁମୀ ଆସେ। ଚାଷ ଆରମ୍ଭ ହୁଏ। ଆଉ ଜଗନ୍ନାଥଙ୍କ ସବୁଠୁ ବଡ ପର୍ବ ପଡ଼େ। ହଁ ଆଉ
ହଁ ଯେମିତି ତୁ କହିଲୁ କି ଆଷାଢ ମାସ ଯୋଉଟା କି ଭକ୍ତି ଆଉ ବର୍ଷା ଓ ଚାଷର ମାସ ଯୋଉଟାକି କୁହାଯାଏ। ଆଷାଢ଼ ମାସରେ ତ ଚାରିଆଡ଼େ ତ ବ ର୍ଷା ନା ଆଉ ମାଟି ଜାଗାରେ ତ ସବୁବେଳେ କାଦୁଅ ବି ଭରପୁର ରହିଥାଏ। ଆଉ ବା ଟ ଘାଟ ବି ଅପରିଷ୍କାର ଲାଗେ। ଆଉ ଗୋଟେ ଆଡୁ ଦେଖ ଥିଲେ ବି ଅଷାଢ଼ ମାସଟା ଠିକ୍ ଯେହେତୁ ଋତୁ ବି ଚେଞ୍ଚ ହଉଚି। ଉଁ ବର୍ଷ ପରେ ବେଟେ ବର୍ଷ ବଦଳୁଚି ଆଉ ଅଷାଢ ମା ପୁରା ଅସନା ହିଁ ଚାରିଆଡେ ଲାଗେ। କାଦୁଅ ପଚ ପଚ କୁ ଆଡେ ରାସ୍ତାରେ ଯିବାଟା ବି ବହୁତ କଷ୍ଟ ଲାଗେ ଆଉ ଚା ଚାଷୀ ଭାଇମାନଙ୍କ ପାଇଁ ଏଇଟା ତ ଖୁସି ଖବର ହେଲେ ହେଲେ ଆ ଯୋଉମାନେ ଦିନ ମଜୁରୀଆ ଅଛନ୍ତି ତାଙ୍କ ପାଇଁ ତ ଦୁଃଖର କଥା ନା ଏଟା। ଆଉ ପୁଗା ପରିଷ୍କାର ରାସ୍ତା ଘାଟ ଟୋଟାଲି ପରିଷ୍କାର ରୁହେନି ନି ଯୁଆଡେ ଦେଖିବ କିଏ ଯୋଉ ରାସ୍ ଯିଏ ମାନେ ବର୍ଷା ଦିନେ ତ ଅଧିକ ଲୋକ ଲୋକ ଛଣାଛଣି ଖାଇବାକୁ ଯୋଉଁଟା ପସନ୍ଦ କରନ୍ତି ଆଉ ଛି ଖାଇ ଦିଅନ୍ତି ହେଲେ ତାଙ୍କୁ ଖାଦ୍ୟଟାକ୍ କଣ୍ଟ୍ରୋଲରେ ରୁହେନି ତ ପେଟ ବି ଖରାପ ହୁଏ ପେଟ ଖରାପ ହେଲେ ଆମର ବାୟୁ ବି ପ୍ରଦୂଷଣ ହବ। ରାସ୍ତା ଘାଟା ବି ସଫାସୁତରାା ରହିବନି ଏସବୁ ଲକ୍ଷଣ ଦେଖାଯାଏ ଆଉ
ହୁଁ
ହଁ ଆଷାଢ ମାସର ଖାସି୍ୟତ କୁହି ଆଷଢ ମାସଢ ଖାସିତ କଣ ହବ?
ଆଉ ଯେଉଁ ବର୍ଷାର ମାସ ମାଟି ଯେଉଁ ମହକେ ବର୍ଷା ଦିନେ ଆଉ ନଦୀ ବି ପୁରିଯାଏ ଗଛ ସବୁ ସବୁଜ ଦେଖାଯାଏ ଚାଷ ଆରମ୍ଭ ହୁଏ ଚାଷୀ ଭାଇ ହଳ ଲଙ୍ଗଳ ଧରି ତଳି ପକାନ୍ତି ରୁଆ ହୁଏ। ଆଉ ପବିତ୍ର ମାସ ଭଗବାନଙ୍କର ସ୍ନାନ ଯାତ୍ରା ଅନୁଯାଇ ଯେଉଁ ଅଣସରର ଘରେ ରଜ ରୁହନ୍ତି ଆଉ ରଥଯାତ୍ରା ଏଇସବୁ ମାସରେ ଆଉ ପାଗ ଗରମ କମ୍
ହ
ପାାଗ ଗରମ କମେ ଥଣ୍ଡା ପବନ ବହେ କେବେ କେବେ ଘଡାଘଡି ବିଜୁଳି ବି ମାରିଥାଏ ଥାଏ।
ହୁଁ ହ ହଁ ହଁ ଆଷାଢ ମାସରେ ତ ଏସବୁ ଦେଖାଯାଏ ତାର ଖାସତ କହିଲୁ ତ ଯେମିତି ବର୍ଷାର ଆରମ୍ଭରେ ଯେଉ ମାଟିର ମହକେ ଅତି ଘରେ ଗଛ ସବୁଜ ଦେଖାଯାଏ ତାର ଦୃଶ୍ୟ ବି ଦେଖିବାକୁ ବ ନିଆରା ମାଟିର ବାସ୍ନା ତ ତୁ କେବେ ମାନେ ଅନୁମାନ କରୁଛୁ କେବେ ଶୁଧିଛୁ ସେ ବାସ୍ନା ସ୍ଣ
ହୁଁ ମାଟିର ବାସ୍ନା ତ ବହୁତ ଭଲ ବାସେ
ହଁ ସେମିତି ଆଷାଢ ମାସର ମୁଖ୍ୟ ପର୍ବପର୍ବାଣ କି ରହିଛି ଯେମିତି ସ୍ନାନ ପୂର୍ଣ୍ଣିମା ପୂଣିମା ଅଛି ଯୋଉଟା କି ଦେବସ୍ନାନ ପୂର୍ଣ୍ଣିମା ମଧ୍ୟ କୁହାଯାଏ ସେଇଟା ଆଷାଢ଼ ଆଉ ଶୁକ୍ଳ ପୂର୍ଣ୍ଣିମାରେ ପଡ଼େ ସେଦିନ ପୁରୀରେ ଜଗନ୍ନାଥ ଯେଉଁ ବିଶ୍ୱପ୍ର୍ରସିଦ୍ଧ ଜଗନ୍ନାଥ ଅଛନ୍ତି ପୁରୀରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ସ୍ନାନ ଦେବି ଆଉ ସ୍ନାନ ଉପରକୁ ଅଣାଯାଏ ଶହେ ଆଠ ଗରା ସୁବାସିିତ ଜଳରେ ସ୍ନାନ ବି କରାଯାଏ ଅ ସ୍ନାନ ପରେ ମହାପ୍ରଭୁଙ୍କୁ ଗଜାନନ ବେଶ ବି କରାଯାଏ ଯେମିତି କିଭଳି ମହାପ୍ରଭୁ ଦିଶନ୍ତି
ସବୁ କଣ ହୁଏ ଜାଣିଛୁ
ତାପରେ କଣ ହୁଏ
ତାପରେ ହୁଏ ଏତେ ସ୍ନାନ କରି ମହାପ୍ରଭୁଙ୍କୁ କେଉଁ ଜର ହୁଏ ତେଣୁ ବ ଦଳ ଦିନ ପାଇଁ ସେ ଅଣସରର ଅଣସର ଘରେ ରହନ୍ତି ଭକ୍ତ ଲୋକମାନେ ଦର୍ଶନ ପାଇଁ ପାଇଥାନ୍ତି ଦର୍ଶନ ପାଇପାରନ୍ତି ନାହିଁ ମହାପ୍ରଭୁଙ୍କର ଆଉ ସବୁ ଶହେ ଆଠ ଘର ରେ ସେ ସ୍ନାନ କରିଥାନ୍ତି ଆଉ ସ୍ନାନ ପରେ ମହା ହାପ୍ରଭୁଙ୍କୁ ଭୋଗ ଗଜାନନ ବେଶ କରାଯାଏ। ଏମିତି ସବୁ ଆଉ ଭକ୍ତମାନେ ତାଙ୍କୁ ଦର୍ଶନ ପାଆନ୍ତିନି ଏ ଦିନ ଏ ପନ୍ଦର ଦିନକୁ ଅନନବରସର କୁହାଯାଏ
ହଁ। ଆଉ ଏଇଟା କି କଥା କି ଶହେ ଆଠ କର। ରେ ମହା ପ୍ର୍ରଭୁ ଗାଧନ୍ତି ବୋଲି ତାଙ୍କୁ ଜର ବି ଆସିଯାଏ।
ହୁଁ।
ହଁ। ଆଉ ତା ଦେହରେ ଅଛି ଯୌବନ ଦର୍ଶନ ଅଛି ଯେଉଟା କିି ନେତ୍ର ଉତ୍ସବ ମଧ୍ୟ କୁହାଯାଏ। ଆ ଅନସରଣ ଶେଷ ଦିନ ଯୋଉଟା କି। କି ଏଇଟା ଅମାବାସ୍ୟାର ପୂର୍ବ ଦିନ ପଡ଼ିଥାଏ। ଆ ସେଦିନ ପନ୍ଦର ଦିନ ଜ୍ଵର ପରେ ମ ଭୁ ସୁସ୍ଥ ବି ହେଇଯାନ୍ତି ଯେମିତି ଚିତ୍ରକର ସେବ କଁ ମାନେ ଠାକୁରଙ୍କ ଆ କିଏ ଅଙ୍କନ କରନ୍ତି ସେମିତି ଭକ୍ତମାନେ ନୂଆ ଯୌବନ ରୂପରେ ପ୍ରଥମ ଦର୍ଶନ ବି ପାଆନ୍ତି। ଏଇ ଯୋଉ ଦିନ ଅଛି ଠାକୁରଙ୍କୁ ଦେଖିଲେ କୁଆଡେ ମାନେ ବିଶ୍ଵାସ ଛିକି ଶହେ ବର୍ଷ ଲୋକମାନେ ବଞ୍ଚନ୍ତି ଏଟା ବିଶ୍ଵାସ ଅଛି।
ହୁଁ। ମୁଁ ତା ପରେ ରଥ ଯାତ୍ରା ହଁ ଘୋସା ଯାତ୍ରା ଶ୍ରୀଗୁଣ୍ଡିଚା ଯାତ୍ରା। କେବେ ଆଷାଢ଼ ଶୁକ୍ଳ ଦ୍ଵିତୀୟ କଣ ହୁଏ ନା ବିଶ୍ଵର ସବୁଠୁ ବଡ ରଥଯାତ୍ରା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନି ନୂଆ ରଥରେ ବସି ପୁରୀ ମନ୍ଦିରକୁ ଗୁଣ୍ଡିଚା ମନ୍ଦିର ମାଉସୀ ମା ଘରକୁ ଯାଇଥାନ୍ତି ଯେଉଁ ମାଉସୀ ମା ଘରକୁ ଯାଇକି ଏଠି ମା ତାଙ୍କ ମାଉସୀ କେତେ ନଆ ପ୍ରକାର ଭେଷ କରନ୍ତି ଯେମିତି ମୁଁ ଜାଣି ଛି କି ଗୋଟେ ସୁନାଭେଶ ଏମିତି ଆହୁରି ଛତ୍ର ଏମିତି ଗୋଟେ କଣ ଅଛି ସେମିତି କି ତେ ଭେଶ କରିକି ଏ ବାହୁଡ଼ା ଦିନ ପୁଣି ବାହୁଡ଼ି ଆସନ୍ତି ଶ୍ରୀମନ୍ଦିରକୁ
ହଁ ଯୋଉ ମାଉସୀ ମା ଗୁଣ୍ଡିଚା ମନ୍ଦିର କୁ ଯାଆନ୍ତି ସେଠି ମାଉସୀ ମା ତାଙ୍କୁ ବିଭିନ୍ନ ଭିନ୍ନ ବେଶରେ ନଅ ପ୍ରକାର ବେଶରେ ସଜେଇ ଦି କିୁନ୍ତୁ ଦିନକୁ ଗୋଟେ ଗୋଟେ ବେଶ ଧରି ନା ଆଁ ତା ଭିତରେ ଅଛି କି ଯେମି ତି ନନ୍ଦିଘୋଷ ଯୋଉଟା କି ଜଗନ୍ନାଥଙ୍କର ର ଥ ର ନାଁ ସେଥିରେ ଷୋଳଟା ଚକ ବି ଥାଏ ହଳଦିଆ ନାଲି କପଡ଼ା ବି ଥାଏ ଆଉ ବଳ ଭଦ୍ରଙ୍କ ରଥ ଯୋଉଟା କି ତାଳଧ୍ୱଜ ଯଉଥିରେ ଚଉଦ ଟା ଚକ ଥାଏ ନାଲି ସବୁଜ କପଡା ବି ତୁରା ଯାଏ ଆଉ ତ ମା ସୁଭଦ୍ରାଙ୍କର ରଥ ଥାଏ ଯେମତି ବାର ଟା ଚକ୍ର ଥାଏ ସେଠି ନାଲିଆ କଳା କପଡ଼ାର ମଧ୍ୟ ରଥ କପଡ଼ା ଭିଡ଼ାଯାଏ। ଅ ଲକ୍ଷ ଲକ୍ଷ ଭକ୍ କ୍ତ ତ ରଥ ଦୌଡ଼ି ଟାଣନ୍ତି ଆଉ ଜୟ ଜଗନ୍ନାଥ ଧ୍ୱନିରେ ପୁରା ପୁରୀ ବି କମ୍ପି ଉଠେ ମାନେ ଲକ୍ଷ ଲକ୍ଷ ଲୋକ ଆସନ୍ତି ଆଉ ପ୍ରଭୁ ଯେହେତୁ ଏଇଟା ବର୍ଷାରେ ଥରେ ଆସେ ବହୁତୁ ଆଡୁ ଲୋକ ଆସନ୍ତି ମହାପ୍ରଭୁଙ୍କୁ ଦର୍ଶନ କରନ୍ତି ରଥ ଦୌଡା ବି ଟାଣିକି ବି ନିଜ ମନକୁ ପବିତ୍ର ବି ରଖନ୍ତି। ତୁ କେବେ ଦୌଡିିକି ଛୁଇଁଚୁ?
ମୁଁ ତ କେବେ ଛୁଇଁନି ମୁଁ ରଥଯାତ୍ରାରେ ପୁରୀ ମାନେ ପୁରୀ ଜଗ ଶ୍ରୀ ଜଗନ୍ନା ଥ ମନ୍ଦିର କେବେ ଯାଇନଜି ବାସ୍ ଥରେ କେବଳ ଯାଇଛି କେବେ ରଥଯାତ୍ରାକୁ ବି
ଆଛା ଆମ ଆଡେ ତ ଏଇଠି ଗୋଟେ ଅଛି ଯୋଉଟା କି ଗଡ କୁହାଯାଏ ସବୁ ମାନେ ଏ ଜାଗା ଟାରେ ଗୋଟେ ଗୋଟେ ଗଡ଼ ଥାଏ ଯେମିତିକି ଆମର ଗଡ଼ମଧୁପୁରୁ ଅଛି ସେଠି ବି ଆମର ତିନି ମୂର୍ତ୍ତି ଅଛ ଅନ୍ତି ଅଛନ୍ତି ଯୋଉଠି ଜଗନ୍ନା ବଳଭଦ୍ର ସୁଭଦ୍ରା ଅଛନ୍ତି ସେଠି ବି ଆମର ରଥଯାତ୍ରା ସେମିତି ମେଳା ହୁଏ ସେ ମୁଁ ବି ଯାଏ ମୁଁ ତ କେବେ ରଥ ଦୌଡି ଟାଣିନି କିନ୍ତୁ ଥରେ ମାନେ ରଥ ଦୌକୁ ଛୁ କହିଁକି?